ହାଲୋ।
ହାଲୋ।
ହଁ ହ୍ୟାଲୋ ଅ କେମିତି ଅ
କେମିତି ଅଛ?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି? ଆଚ୍ଛା କଣ ଖାଇଲେଣି?
ଅ ଏବେ ତ ସୁପ ଚାଉମିନ୍।
ଅ ପ୍ରଥମ ତ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ହଁ ଆଛା। ଆଉ ଖାଇସାରିଲେଣି ଏତେ ଜଲ୍ଦି ଆଚ୍ଛା ଏଇଟା ଏମିତି ନର୍ମାଲି ଏମିତି ଖାଇଥିବେ ନାଇଁ କି?
ହୁଁ ହୁଁ ସ୍ନାକ୍ସ ଟାଇପ୍ ର କିଛି ଖାଇଛି।
ହଁ। ଆଉ ଆଉ କେମିତି କଣ ଅଛନ୍ତି କୁହନ୍ତୁ?
ବହୁତ୍ ଭଲ ସବୁ ଠିକ୍ ଚାଲିଚି। ବୁଲାବୁଲି ଚାଲିଥିଲା ଏତେ ହସ ଖୁସି ବି ଚାଲିଛି ଦୁଃଖ ଟିକେ ବେଶୀ ଅଛି ବଟ୍ ହସ ବି ଅଛି ଅଧା ଅଧା।
ଦୁଃଖ ତ ନିହାତି ରହିବ କାହିଁନା ସମସ୍ତଙ୍କ ଜୀବନରେ ଦୁଃଖ ଆଉ ସୁଖ ରହିଥାଏ। କିନ୍ତୁ ଆମକୁ ଯେମିତି ହେଲେ ବି ଦିଟାଙ୍କୁ ମ ବାଲାନ୍ସ କରିକି ଚଳିଇବାକୁ ପଡିବ। ସୁଖ ଆମ ଲାଇଫ୍ ରେ ବି ଅଛି ଦୁ ଦୁଖ ବି ଅଛି କିନ୍ତୁ ସବୁ କିଛି କୁ ନର୍ମାଲ ବାଲାନ୍ସ କରିକି ଚାଲେ ହିଁ ତ ଏଇଟାକୁ ହିଁ ତ ଜୀବନ କହନ୍ତି।
ହୁଁ ଠିକ୍ କହୁଛନ୍ତି।
ହଁ ଆଉ ବାକି ଆପଣ ଆପଣଙ୍କ ପାଗ କେମିତି ଅଛି?
ଟିକେ ଭଲ ପାଗଅଛି ପବନ ମାରୁଛି। କେତ୍ ଜହ୍ନ କୁ ଜହ୍ନ ଅଛି ତାରା ବି କେତେ ଫୁଟିଛି ଆଉ କେତେ ମେଘୁଆ ହେଇଛି ଅଧାପଟେ। ଆଉ ପବନ ଭଲ ମାରୁଛି।
ହଁ। ଆମ ଆଡେ ତ ଏବେ ଅ ବର୍ଷା ହଉଛି ଯାହା ହଉ ବର୍ଷା ହଉଛି ନହେଲେ ତ ମଝିରେ ବର୍ଷା ହଉନଥିଲା ମରୁଡି ଭଳି ହେଇକି ପଡିକି ରହିଥିଲା। ପାଣି ବିଲକୁଲ୍ ବି ହଉନଥିଲା ସେଥିପାଇଁ ଅ ବହୁତ୍ ହଇରାଣ ହଉଥିଲୁ। ଅ ଆଛା ଆପଣ କଣ ଜବ୍ କରନ୍ତି କଣ ପାଠ ପଢା
ମୁଁ ମୁଁ ଆମ୍ ମୁଁ ଷ୍ଟୁଡେଣ୍ଟ ମୁଁ ପାଠ ପଢ଼ୁଛି।
ଆ ହ ଆଛା ଅ ଭଲ କଥା ମୁଁ ବି ଷ୍ଟୁଡେଣ୍ଟ ମୁଁ ବି ପାଠ ପଢୁଛି।
ହାଁ।
ମୁଁ ବି ଗୋଟେ ଷ୍ଟୁଡେଣ୍ଟ ମୁଁ ବି ପାଠ ପଢୁଛି।
ବହୁତ୍ ଭଲ କଥା।
ଆପଣଙ୍କ ଲାଇଫରେ ଆପଣଙ୍କ ଲାଇଫରେ ପାଠ ପଢାର ରୋଲ କଣ? ଆପଣ ପାଠ ପଢାର ମାନେ ଆପଣ କଣ ଭାବନ୍ତି ଆମେ ପା ପାଠ ପଢା କାହିଁକି ପଢ଼ିବା ଦରକାର ପାଠ ଆମ ପାଠ ଆମ ଲାଇଫ୍ ଆପ ରେ ଆମକୁ କଣ ଦେଇଛି?
ହଁ ମୁଁ ଯେବେ ପାଠୋଇ ପାଠ କଣ ଭିତରୁ ମତେ ତ ନୈତିକତା ଏକା ଦେଇଛି। ମାନେ ତୁ ସମସ୍ତଙ୍କ ସହ ଭଲ ବ୍ୟବହାର କର ହାଟା ଦେଇଛି। ଆଉ ଟିକେ ଜବ୍ ପାଇଁ ବି
ହଁ ଏଟା ତ ସମସ୍ତଙ୍କ ଲାଇଫରେ ଥାଏ। କିନ୍ତୁ ପାଠ ପଢା ଆମକୁ ବହୁତ କିଛି ଦେଇଛି ଯେମିତି କି ସମ୍ମାନ ବି ଦେଇଛି ଯେମିତି କି ଆପଣ ଦେଖିଥିବେ? ଅ। ଲୋକ ଯଦି କିଏ ପାଠ ପଢ଼ୁନଥିବ ଯେ ମୁୂଲ ଲାଗୁଥିବ ଯାହା ବି ହଉଥିବ ଲୋକମାନେ ଏମତି ଆସନ୍ତି କି ହଁ ହଁ ସିଏ ପାଠ ତ ଏତେ ପଢିନି ହଁ ସେ କାମ କରୁଛି କିନ୍ତୁ ଯଦି ଯଦି ତା ଜାଗାରେ ଯଦି ଗୋଟେ ଆସିଥିବ ଜଣେ ଜିଲ୍ଲାପାଳ କି ରାଜ୍ୟପାଳ ତାର କେ ତେ ମାନେ ସମ୍ମାନ ଥାଏ। ସତ କହିବାକୁ ଗଲେ ପାଠ ପଢା ଆମକୁ ଆମକୁ ସମ୍ମାନ ବି ଦେଇଥାଏ ଆମକୁ ନୈତିକ ତା ଦେଇଥାଏ ଆମକୁ ଗୋଟେ ଆମର ଗୋଟେ ପରିଚୟ ଦେଇଥାଏ ସେ ଆମେ ଆମ ନିଜ ଗୋଡରେ ଠିଆ ହେଇ ଥାଉ ସେଟା ସେଟା ପାଠ ପଢା ଦିଏ ଚାକିରି ତ ପର କଥା ପଇସା ତ ସେମିତିରେ ବି ଆଣିବାକୁ ଉହୁଁ ପଡିବ ହିଁ ହିଁ ଇ ତ ହଁ ଏଟା ତ ସତ କଥା ଦେଖନ୍ତୁ ଯୋଉମାନେ ବି କହନ୍ତି ନାଇଁ ଅ ପଇସା ପଛରେ ଗୋଡାଅନି ହଁ ଏଟା ବି ସତ କଥା ସବୁବେଳେ ବି ଅ ପଇସା ପଇସା ବି ହବା ଠିକ ନାଇଁ। ନିଜ ପରିବାର ସାଙ୍ଗସାଥି ସମସ୍ତଙ୍କୁ ଯାଇକିନା ଫଳ ନ ସବୁବେଳେ ପଇସା ଦରକାର ପଇସା ଦରକାର ନାଇଁ ଏତେ ବି ପଇସା ନାଇଁ କିନ୍ତୁ ତା ବ୍ୟତୀତ ନାଇଁ ସେ ବିଲକୁଲ ବି ପଇସା ନାହିଁ ପଇସା ବି ଦରକାର। ବାବ ପ୍ରାୟ ସମସ୍ତଙ୍କୁ ଆମକୁ ବାଲାନ୍ସ କରିକି ଚଳାଇବାର ଅଛି।
ହୁଁ ହୁଁ ହୁଁ ପଇସା ତ ଲାଇଫରେ ଦରକାର ଏକା।
ହଁ ଅଁ।
ବାକି ନଲେଜ ବି ଦରକାର ଏ ବିନା ନଲେଜରେ ପଇସା କିଛି କାମରେ ଥାଉ ନାହିଁ କହୁଚନ୍ତି ନା? ଯଦି ବ୍ୟବହାର କରି ଜାଣ ନା ବୋଲେ ପଇସା କେବେ ଠିକରେ ଅଣ୍ଟିବନି।
ହୁଁ ଆଛା ଆପଣ କଣ ପଢୁଛନ୍ତି?
ମୁଁ କଲେଜରେ ପଢ଼ୁଛି।
ଅ ହଁ ମୁଁ ହଁ ମୁଁ ବି କଲେଜରେ ହିଁ ପଢୁଛି। ହଁ ମୁଁ ବି କଲେଜରେ ହିଁ ପଢୁଛି।
ହଁ ହଁ ନାଇସ ବୋଲ ଆପ ଆପଣ ଫେବରାଇଟ ସବଜେକଟ କଉଟା?
ଆ ସେମିତିରେ ତ ମୋର ଫେବରଟ୍ ସବଜେକ୍ଟ ହଉଛି ପିଜି। ଆପଣଙ୍କର?
ଓଡ଼ିଆ।
ଆହା। ଓଡ଼ିଆ ହେ ଅ ଓଡ଼ିଆ ତ ଆମ ମାତୃଭାଷା।
ହୁଁ
ଆଜି ଆପଣ ଓଡିଆ କାହିଁକି ନେଲେ?
ଅ ଘର ଲୋକ ଜବରଦସ୍ତି କଲେ।
ଘର ଲୋକ ଜବରଦସ୍ତି କଲେ ଓଡିଆ ନବା ପାଇଁ।
ଆଜ୍ଞା।
ଓହୋ ହୋ ହୋ
ହଁ ମତେ ବେଶୀ ଇଣ୍ଟରେଷ୍ଟ ହିଷ୍ଟ୍ରି ଆର ପଲିଟିକାଲରେ ଅଛି। ଆଉ ଫିଷ୍ଟ୍ରି ପଲ୍ଟିକାଲ ଆଉ ଲଜିକ ମୋରତ ଫିଲୋସଫି ରେ ସ୍ଥାନ ଅଛି।
ହଁ ଏବେ ତ ଓଡିଆ ଭାଷା ଅଫିସର ର ବହୁତ ସାରା ପୋଷ୍ଟ ବାହାରିଚି ଆପ ଆପଣ କିଛି ମାନେ ଆବେଦନ କଲେ କଲେଣି?
ୱେଟ କରି ରେଜଲ୍ଟ ର ଟିକେ ୱେଟ ଅଛି।
ତିନିଟାହିଁ ତ ବାହାରିଚି।
ହଁ ପରା ସେଟା ତ ଦୁଇଟା ପକେଇଛି ଟିକେ ୱେଟ କରିଛି।
ଓ ହ କିଛି ନାଇଁ ମତେ ଲାଗୁଛି ଆପଣଙ୍କର ହେଇଯିବ। ନହେଲେ ବି, ଆଉଥରେ ପଢିକି ଆଉଥରେ କରିବେ।
ହୁଁ।
ଯଦି ବି ନହେଲା, ଆପଣେ ଏନେ ଇ ଭାବୁସନ୍ତି କାହିଁକି, ନାଇଁ ହବନି। କିଛି ନା କିଛି ତ ହବ ନା, ଏଇଟା ନହେଲେ, ଅଲଗା କିଛି ରାସ୍ତା ଥିବ ନା। ଭଗବାନ କାଇଁ ନା, ଆପଣଙ୍କ ପାଇଁ ସବୁ ରାସ୍ତା ବନ୍ଦ କରିଦେଇସନ୍ତି।
ହୁଁ, ଆପଣ ଭଗାନଙ୍କୁ ଢେର ମାନନ୍ତି ବୋଧେ!
କଣ କହିଲେ?
ଆପଣ ଭଆନଙ୍କୁ ଢେର ମାନନ୍ତି, ବୋଧେ କହୁଛି। ହୁଁ
ହଁ, ଆଉ କଣ କରିଆ? ତାଙ୍କୁ ହିଁ ତ ନେଇକି ଦୁନିଆ ଚାଲିଚି। ଆଉ ତାଙ୍କୁ ହିଁ ଯଦି ଭରସା ନ କରିବାଉ କାହାକୁ ହିଁ ଭରସା କରିବା! ଯେତେବେଳେ ମଣିଷ ପାଖରେ କେହି ନଥାନ୍ତି। ଶେଷରେ ସେ ତାଙ୍କ ପାଖକୁ ହିଁ ଆମେ ଯାଉ। ହଁ, ସିଏ ମୋ ଶେଷ ଆସ। ସତ କଥା ସିଏ ହିଁ, ତ ଆମକୁ ବାଟ ଦେଖେଇ ହିଁ କି ନେବେ। ଏମିତି ତ ଲାୟ ଏ ଜୀବନରେ ବହୁତ ସମୟ ଆସେ। ଯେତେବେଳେ କି ଆମେ ଏକା ପଡିଯିବା, ଆମ ପାଖରେ କେହି ବି ନଥିବେ। ଏମିତିକ ଆମେ ଆମ ନିଜ ଉପରେ ବି ଭରସ୍ ସା କରିବା ବନ୍ଦ କରିଦବା। ସେତେବେଳେ ସେଇ ଭଗବାନ, କି ସେ ଉପରେ ଯିଏ ବି, ସିଏ ହିଁ ଆମକୁ ବାଟ କଢେଇକି ନେବେ, କି ନାହିଁ ତୋ ପାଇଁ, କିଛି ଗୋଟେ ମୁଁ ଭଲ ରଖିଛି ତୁ ଆଶା ଭାଆଙ୍ଗେନି ତୁ ଚାଲ। ତ ସେଥିପାଇଁ ହିଁ, ତାଙ୍କ ଉପରେ ଆମକୁ ଭରସା ରଖିବାକୁ ପଡିବ। ଆପଣ ଭରସା କରନ୍ତିନି କି?
କରୁଛି ବହୁତ। ମାନେ ଟିକେ ଯଦି ଭାଙ୍ଗି ପଡିଥିବ, ବଲେ, ଓଙ୍ଗ୍ ନମ ଶିବାୟ ଚାଲ।
ହଁ, ଆଉ କଣି କରିବା ପା? କୋଉ ଉପରେ ହିଁ ତ ଆମକୁ, ଭରସା ରଖିବାକୁ ହିଁ ପଡିବ।
ହଁ ହଁ।
ସିଏଁ ତ ଆମକୁ ସବୁବେଳେ ଆଗ, ବାଟ ପଢେଇକି ହିଁ ନେଇଛନ୍ତି। ଆଉ ସିଏ ହିଁ ନେବେ।
ହୁଁ, ହୁଁ, ହୁଁ, ପର ରଖିବା କଥା। ଆଉ, କିଛି ଜବ୍ ପାଇଁ ଆପ୍ଲାଏ କରୁଛନ୍ତି?
ଆ ହା ମୁଁ ତ ଏବେ ପଢୁଛି। ଏବେ ମୁଁ ନାଇଁ, କିଛି ବି ଆବେଦନ କରିନି।
ହଲେ ବି ଏମତିକ ଜବ୍ ପିଛା।
ହଁ, ଇଛା ତ ଏମିତି ଅଛି, ଶିକ୍ଷକତା କରିବା। ଗୋଟେ ଭଲ ଶିକ୍ଷାଇ ଶିକ୍ଷଇ ତ୍ରୀ ହବା। ଆଛା, ଟେ ଶିକ୍ଷୟତ୍ରୀ ନା ଶିକ୍ଷ୍
ସେମ୍ ସେମ୍ ଭଲ, ଭଲ, ତାଲେ ବି ଡ଼ି।
ହଁ।
ଶିକ୍ଷୟିତ୍ରୀ।
ହଁ, ଭାବୁଚି ତ! ସେମିତି ବି ଆଜି ସେ ଜମେଣ୍ଟ ବି ଇ ଡ଼ି ଯାହା ହେଲାଣି, ଯୋଉ ପ୍ରକାରର ମାନେ ସମସ୍ତଙ୍କ ଭିତରେ ଟେ ମାଳ ଗୁନ୍ଥି ପାଠ ପଢରେ, ଡର ଲାଗୁଛି କି ନାଇଁ ହବ କି ନାଇଁ, ଯଦି ବି ହେଲା
ହଁ, ହାଟା ଏବେ କମ୍ପିଟିସନ ବି ଟିକେ ହାଇ ଅଛି।
ବହୁତ୍। ସେତ୍
ହବୋ କି ନାହିଁ, ହୁଁ ହବ କି ନାଇଁ ଚେଷ୍ଟା
ହଁ, ଦେଖୁଥିବେ, ବି ସେ ଯୋଉ ସବୁ ପେପର ଲିକ୍।
ହଁ।
ସେଟା ତ, ଆହୁରି ଡର ଲାଗୁଛି।
ଗୋଟେ ପଏଣ୍ଟ ଲାଗୁଛି କି ସୁବିଧା-ଇ ଲାଭ ହବନି।
ଗୋଟେ ସି ଭାବିବାନି ଯାହା ହବାର ଥିବ ହବ।
ମିଳିବା କଥା ମିଳିବ ଆଉ ନ ମିଳିଲେ କୋଇ ବାତ ନଇଁ।
ସେ ହଁ ଆମେ ତ କିଛି କରିି ପାରିବାନି। ସମସ୍ତେ କହନ୍ତି କି ଭଗବାନ ସମସ୍ତଙ୍କ ପାଇଁ ଉପରୁ ଲେଖିକି ପଠେଇଥାନ୍ତି ଯାହାର ଯାହା ହବାର ଅଛି।
କିଏ ଗୋଟେ କହିଦଉଚି ନା ମନ କା ହୋ ତୋ ଅଚ୍ଛା ନା ହୋ ତୋ ଓର ବିି ଅଚ୍ଛା।
ହଁ।
ସେଟା କିଏ ବେଶୀ ମାନୁଛି?
ହେଲେ ବି ପ୍ରତ୍ୟେକ କଥାକୁ କାଟିବା ପାଇଁ ଆଉ ଗୋଟେ କଥା ର ମାନେ ସବୁବେଳେ ଅନେଇକି ଥାଏ।
ମାନେ ଯେମିତି କି ହଁ ଭଗବାନ ଉପରୁ ସମସ୍ତଙ୍କର ଭାଗ୍ୟ ଲେ ଖିକି ଦେଇଛନ୍ତି ପୁଣି ପୁଣି କହନ୍ତି କି ନାଇଁ ଆମେ ହଉଛେ ମ ନୁ ଆମେ ହଉଛେ ମଣିଷ ଆମେ ଆମ। ନିଜ ଭାଗ୍ୟ ନିଜେ ଲେଖିପାରିବା ମୁଁ ବେଳେ ବେଳେ ଭାବେ କି। ଆ ଭିତରେ ସତ କୋଉଟା ହବ ଭଗବାନ ଲେଖିକି ଦେଇଛନ୍ତି ନା ଆମେ ନିଜେ ଲେଖିବା?
ଆଇଥିଙ୍କ ଲେଖି ପାରବା। ତମେ ମାର୍କଣ୍ଡର କାହାଣୀ ଶୁଣିଛ?
ଉଁ କାହାର?
ନାଇଁ ତମେ ମାର୍କଣ୍ଡ କାହାଣି ଶୁଣିଛ?
ମାର୍କଣ୍ଡ ନାଇଁ ବୋଧେ ନାଇଁ ନାଇଁ ଜାଣିନି ବ
ଆଉ ମୁଁ ମୁଁ ଟିକେ କହୁଛି ସେ ରେ ଶୁଣିଛି ମୁଁ ଶୁ ମୁଁ ଶୁଣିଛି। ତାର ଆୟୁଷ ତାର ଆଗରୁ ଏକା ତାର ଆୟୁଷ କେତେ ଚଉଦ ବର୍ଷର ଲେଖା ହେଇଥିଲା।
ହଁ।
ସେ ଗୋଟେ ଋଷି ର ପୁତ୍ର ଥିଲେ ତାଙ୍କୁ ସେ ଆଗରୁ କହିଥିଲେ ତମର ଆୟୁଷ ଚଉଦ ବର୍ଷ ହେବ ଚଉଦ ବର୍ଷରୁ ଅଧିକ ବଞ୍ଚିବା ପାଇଁ କହିଥିଲି। ବଟ ସେ ଛୋଟ ପିଲା ଟେ ସେ ତ ଇ କଣ। ପ୍ରେ କରିଥିଲା ଭଲ କାମ କରୁଥିଲା ବହୁତ ସାରା ପ୍ରେ ବି କରିଥିଲା। ମତେ ହେଲ୍ପ କର ହେଲ୍ପ କର ହେଲ୍ପ କର ଯେବେ ତାର ମରିବା ଟାଇମ ଆଇଥିଲା। ତେବେ ତାକୁ ହେଲ ହେଲ୍ପ କରାହେଇଥିଲା ଆ ତେବେ ତାର ଭାଗ୍ୟ ବଦଲିଥିଲା। ମାନେ ଯାହାର ବଞ୍ଚିବାର ଥିବ ଚୋ ଇ କେବଳ ଚଉଦ ବର୍ଷ ବଞ୍ଚିବ ସିଏ। ଏବେ ପର୍ଯ୍ୟନ୍ତ ବଞ୍ଚିଛି ବୋଲି କାହାଣୀରେ ଅଛି।
ଏ କୋଉ ଯୁଗର? ମାନେ। କଉ ଯୁଗ? ମା-ମାନେ ମାନେ ସେ କଉ ଯୁଗ ର? କଳକି ରେ ଆସିଥିଲେ ମାନେ ଆମ କଳିଯୁଗ ରେ।
ହଁ ହଁ।
ହୁଁ ନା ମୁଁ ଜାଣିନଥିଲି ଆପଣଙ୍କ ଠୁ ନୂଆ କଥା ଜାଣିଲି ଭଲ ହେଲା ଶୁଣିକି।
ହଁ ମା ତେ ସେ ଛୋଟ ପିଲା ଗୁଟେ ଇମ୍ପ୍ରେସନ ମାନେ ତମେ ବଦଳେଇ ପାରିବ।
ହଁ।
ଖାଲି ହାର୍ଡୱାର ଦରକାର।
ନିହାତି ଲାଇଫ ରେ ପରିଶ୍ରମ ନିହାତି ଦରକାର। ପରିଶ୍ରମ ନ କଲେ ତମେ କୌଣସି ଜିନିଷ ବି ହା ହାସିଲ କରିପାରିବନି ସମସ୍ତେ ତାଙ୍କ ଲେୟା।
ଅଶୁର ମାନଙ୍କୁ ବି ନର୍କ ପ୍ରଦାନ କରାହେଇଥିଲା।
ହଁ।
ହୁଁ ଅସୁର ମାନଙ୍କୁ ବି ନର୍କ ପୁରା ହେଇଥିଲା ମାନେ ତ କିଛି ପରିଶ୍ରମ କରିବେ ତାଙ୍କେ ବି ସ୍ଵର୍ଗଟା ସ୍ଵର୍ଗର କେତେ ଟାଇମ ବସି ଥିଲେ। ଖାଲି କେତେଟା ଟିକେ ଭୁଲ ମାର୍ଗରେ ପଳେଇଆଇଲା ନହେଲେ ସ୍ଵର୍ଗରେ ତାଙ୍କେ ବସିଥିଲେ। ରାବଣ ଦେଖ ଆହା ତାକୁ ନର୍କ ଜାଗା ଥିଲା ସେ ତିନି ଅଧିପ ତି କରି ବୁଲୁଥିଲା କରି ପାରିଲା ଖାଲି ଟିକେ ପାପ କାମ ବେଶୀ କରୁଥିଲା।
ହେଲେ ବି ସେ ଶିବଙ୍କ ଭକ୍ତ ଥିଲା ରାବଣ।
ହେଥିଲାଗି ତ ଏତେ ପାୱାର ଫୁଲ ଥିଲା।
ହଁ ହେଲେ ବି କଣ ହେଲା। ଭକ୍ତ ହେଇକି କଣ ହେଲା ସେ ବି ତ ଅନ୍ୟାୟ ହିଁ ତ କରୁଥିଲା ନା।
ତ କେବଳ ଭକ୍ତି କରିଦେଲେ ମାନେ ନାହିଁ ଯେ ତମେ ସବୁ କିଛି ଠିକ୍‌ କରୁଥିବ।
ହାଟା ଗୋଟେ ପ୍ରୋବ୍ଲେମ ପରା ଭଗବାନଙ୍କୁ ତ ମାନୁଚ ଯେ ଭଗବାନଙ୍କ କଥା ମାନୁନାହାନ୍ତି।
ହଁ।
ଯେବେ କଥା ମାନିବେ ତେବେ ଆଇ ଥିଙ୍ଗ ସବୁ ସଲଭ୍ ହେବ। ।
କେଜାଣି କେବେ ଆସିବ। ହେଲେ ବି ଆପଣଙ୍କ ସହିତ କଥା ହେଇକି ଭାରି ଖୁସି ଲାଗିଲା।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
ଆଶା କରିବି ଆମେ ଏମତି କଥା ହଉଥିବା।